ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର। କେମିତି ଅଛନ୍ତି?
ହଁ ଭଲ ଅଛି ଆଉ।
ଖାଇ ସାରିଲଣି?
ହଁ ଏବେ ଜଷ୍ଟ ଖାଇକି ଆସିକି ବସିଛି ଆଉ।
ଆଉ ଆପଣଙ୍କ ଘରେ ସମସ୍ତେ ଖାଇପି ସାଇଲେଣି?
ସମସ୍ତେ ଖାଇଲେ ଏକା ମା ଖାଇନାହାନ୍ତି ଆଉ।
ଓହୋ ଆଉ ଅ ଆଜି ସବୁ କଣ ରୋଷେଇ କରିଥିଲେ?
ହଁ ଆମର ଆଜି ହେଇଥିଲା ଭାତ ଆଉ ଗୋଟେ ମିଶାମିଶି ତୁଣ ହେଇଥିଲା ଆଉ।
ଆଉ ସେ ସବୁ ଉ ରାତିରେ ଭାତ ଖାଉଥିଲେ ଏବେ ଏସବୁ ଷ୍ଟାଇଲ ରେ ରୁଟି ଖାଉଛନ୍ତି। ଆଗରୁ ଭଲ ପୁରଣା ଲୋକ ମାନ ସେଇଥିନାକି ବହୁତ ଦିନ ବଞ୍ଚୁଛନ୍ତି ଆଉ ଆମ ସ୍ଵାସ୍ଥ୍ୟ ବି ଭଲ ରହୁଥିଲା ଏବେ ସବୁବେଳେ ଦେହପା ଖରାପ ରହୁଛି ସେ ରୁଟି ଖାଇକିରି ଆଉ। ଆଉ ସ୍ଵାସ୍ଥ୍ୟ ବିଷୟରେ କିଛି କୁହନ୍ତୁ।
ହଁ ଏଇଗୁଡ଼ା ଛୁଆଙ୍କର ସବୁ ଦେହ ପା ଟିକେ ଖରାପ ହଉଛି। ଏଇ ଅଷାଢ଼ ମାସ ଟିକେ ଚାଲିଛି ବର୍ଷା ଫର୍ଶା ଯୋଗୁ। ହଉ ତମେ କଣ ଜାଣିଛ ଟିକେ କହୁନା? ତ ଗାଁ ଗହଳିରେ ରହିଛ
ସମୟ ଚେଞ୍ଜ ହେଉଛି ଯେମତି ବାର ମାସରେ ତେର ପର୍ବ ସେଇଭଳିଆ ଆଉ ବର୍ଷା ପରେ ଶୀତ, ଶୀତ ପରେ ଖରା, ଯେମିତି ଆ ସେ, ସିଜିନି ଟା ଯେମିତି ଚେଞ୍ଜ ହଉଛି ମୌସୁମୀ ଆସୁଛି, ସେମତି ଛୁଆଙ୍କ ଦେହ ବି ଖରା ଖରାପ ହଉଛି, ଏଇ ବର୍ଷା ଦିନ ଆସିଲେ ମାନେ ଛୁଆ ଖାଲି ଝାଡା ହେବେ ଆଉ ତାଙ୍କର ବଦହଜମି ହେବ। ଆଉ ସେ ଛୁଆଙ୍କୁ ହୁଁ ହୁଁ। ଟିକେ ଗରମ ପାଣି ପିଆଇବେ ସ ସବୁବେଳେ ଫୁଟା ପାଣିକୁ ଥଣ୍ଡା କରିକି ପିଆଇବ
ହଁ ଏଇ ଯୋଉ ଏଇ ଟିକେ ଆମ୍ବ ଫାମ୍ୱ ଖାଇଦେଲା ଠାରୁ ଛୁଆଙ୍କର ଟିକେ ଝାଡ଼ା ଫାଡା ହଉଛି ଆଉ
ଆଉ ସେଇ ଛୋଟଛୁଆଙ୍କୁ ଯୋଉ ଖାଲି ଖାଇବା ସବୁ ଆଡ଼ୁସାଡୁ ଖାଇବା ବାହାର ଖାଇବା ଯେମିତି ସବୁ କୁର କୁରୀ, ଚକଲେଟେ, ଏ ଯୋଉ ପଦାରେ ସବୁ ଦୋକାନ ମାନଙ୍କରେ ଯୋଉ ସବୁ ମିଳୁଚି ସେଇସବୁ ଜିନି ଜିନିଷ ଗୁଡାକୁ ଖାଇଆରୁ ଦୂରେଇ ରଖିବ, ଆଉ ଛୁଆଙ୍କୁ ହାତ ସବୁବେଳେ କହିବ ସଫା ରଖିବେ, ପରିଷ୍କାର ପରିଚ୍ଛନ୍ନ ହେବେ, ନା ଧୂଳି ବାଲି ହେବେନେଇଁ ଏଇ ନହେଲେ ଛୁଆ ଭଲ ରହିବେ, ଏବେ ଯୋଉ ଆସୁଛି କଣ ଜୀବାଣୁ, ଭୂତାଣୁ ସବୁ ସବୁ ବାହାରୁଛି, ସେସବୁଥିରୁ ଛୁଆ ବଞ୍ଚିକି ରହିବେ ତାଙ୍କର ସେସବୁ କିଛି ହବନି ଆଉ। ସଜନୀ ମାନେ ଆସୁଛି ପ୍ରଥମ ଯେତେବେଳେ ପାଗ ପରିବର୍ତ୍ତନ ହଉଛି, ତା ତାପରେ ଆମର ସବୁ ଦେହ ପା ବି ଖରାପ ହବ, ତ ଆମେ ଯଦି ନିଜେ ପରିଷ୍କା ଷ୍କାର ପରିଚ୍ଛନ୍ନ ରହିବା, ଛୁଆଙ୍କୁ ସଫାସୁତରା ରଖିବା, ତ ତାଙ୍କ ଦେହପା ବେଶୀ ଆଉ କଣ ଖରାପ
ହେଇ ଛୁଆ ଗୁରା ଜମା ତ ଚଗଲା ହଉଛନ୍ତି ମାନୁନାହାଁନ୍ତି କଥା ବାର୍ତ୍ତା ଆଉ
ଆଉ ଛୁଆ ତ ଅ ଖେଳୁ ଖେଳୁ ପଡିଯିବେ ତାଙ୍କର ଖଣ୍ଡିଆ ଖାବଡା ହବ ତା ପାଇଁ ଫେରେ ଔଷଧ ଅଛି ନା ଆଉ। ଆମଆଡେ ସବୁ ଆୟୁର୍ବେଦିକ ଜିନିଷ ଲଗାନ୍ତି, ଏବେ ଏବେ ମେଡିସି ଲଗେଇ ଦଉଚନ୍ତି, ଆଗରୁ ଲଗଉଥିଲେ କଣ କଣ୍ଟା ପତର ଓ ଲଙ୍କାଗଛ ଗୋଟେ ଅଛି ତାରି ରସ ଲଗେଇଦେଲେ ଖଣ୍ଡିଆ ଖାବଡ଼ା ଭଲ ହେଇଯାଏ।
ହୁଁ ହୁଁ।
ଖଣ୍ଡିଆ ଯେତେବେଳେ ରକ୍ତ ଅଧିକ ବନ୍ଦ ନହବ ମାଟି ଲଗେଇ ଦେଉଥିଲେ ଲ ରକ୍ତ ବନ୍ଦ ହେଇଯାଉଥିଲା। ଏବେ ଆଉ ସେ ସବୁ ଅଛି, ଏବେ ସବୁ କେତେ ଦୁନିଆ ବଦଳିଲାଣି ସବୁ ଅଲଗା ଅଲଗା ମେଡ଼ିସିନ୍ ବାହାରିଲାଣି, ଆଉ ଧୂଳି ମାଟିକି ଛୁଆକୁ ଛାଡୁନାହାଁନ୍ତି। ଆଗେ ସେଇ ଧୂଳି ମାଟି ରେ ସବୁ ଛୁଆ ଛୋଟରୁ ବଡ ହଉଥିଲେ ନା ଆଉ।
ହଁ। ଆଗେ ସେ ଥିଲା ସେଇଭଳିଆ ଏବେ ବିି ଛୁଆ ସେମିତି ଅଛନ୍ତି, ନାହାଁନ୍ତି କି ଏମିତି ବି ଛୁଆ ସବୁ ବୁଲୁଛନ୍ତି ଧୂଳି ମୁଳି ହଉ
ଏବେ ସବୁ ସବୁ ମେଡିସିନ କି ଆପଣେଇଲେଣି ଆଉ କିଏ ଆୟୁର୍ବେଦିକ ମାନୁନାହାଁନ୍ତି। ଆୟୁର୍ବେଦିକରେ ସବୁ ଜରିିବୁଟି ସବୁ ଲଗଉଥିଲେ, ଖାଉଥି ଥିଲେ, ଆଗେ ସେମତି ଯେତେ ସବୁ ମାନେ ଥିଲା ସୁବିଧା ଏବେ କଣ ସବୁ ପାର୍ଲର ବାହାରିଲାଣି, ମେଡ଼ିକାଲ ବାହାରିଲାଣି, ସେଇଗିଡ଼ା ସବୁ ଯାଉଚନ୍ତି। ଆଉ ଯାଉଚନ୍ତି ଆୟୁର୍ବେଦିକ ବଇଦ ଆଉ ଅଛନ୍ତି? ବଇଦ ବୁଡି ଗଲେଣି। ବଇଦମାନଙ୍କ ପାଖରୁ ଯାଇକିରି ଔଷଧ ପତ୍ର ଆଣିକିରି ଛୁଆଙ୍କୁ ସବୁ ଦଉଥିଲେ।
ହଁ ଆଗେ ସବୁ କୋଉଠି କଣ ଟିକେ ଇଏ ହବ ଔଷଧ ଫସଦ ହେଇ ଚେରମୂଳ ଔଷଧ ଆଣିକି ବାଟି ବୁଟିକି ପେଇ ଦିଅନ୍ତି। ହେଇଲୋ ଝାଡ଼ା ହେଲା
ସେତେବେଳେ ଭଲ ହବ। ଏଇ ଆମର ଏ ଜର ଟିକେ ହେଲା କି ଥଣ୍ଡା ଟିକେ ହେଲା ଆମେ କଣ କରୁଥିଲେ, ଏଇ ଯୋଉ ଗଙ୍ଗଶିଉଳି ପତରକୁ ବାଟିକିରି ଶିଳରେ ତାର ରସକୁ ଦଉଥିଲେ ଜର କମି ଯାଉଥି ଥଣ୍ଡା କମି ଯାଉଥିଲା ତୁଳସୀ ପତ୍ର ଅଦା ଛେଚିକି ରସ ପିଆଇ ଦେଇଥିଲେ ଛୁଆଙ୍କର ଥଣ୍ଡା କାଶ ଭଲ ହେଇଯାଉଥିଲା ଏବେ ସେ ସବୁ ଅଛି। ଏବେ ସବୁ ଆଧୁନିକ ଜିନିଷକୁୁ ଧଇଲେଣି ଔଷଧ ପତ୍ର ଖାଲି ଖୋଇ ଦଉଛନ୍ତି ଆଣିକିରି ସେମିତି ଛୁଆଙ୍କ ଦେହ ବେଶୀ ଖରାପ ହବ ନା ଆଉ। ଆରମ୍ଭରୁ ଯଦି ଆମେ ଏମିତି ଔଷଧ ପତ୍ର ଖୋଇଦବା ଛୁଆଙ୍କର ଦେହ ସୁସ୍ଥ ହବ ନା ଖରାପ ହେଇଯିବ? ସେଥିଲାଗି ଏ ଦେହ ପାହା ଯାତ୍ରା ଆ ମାନେ ଇଏ ଗୋଟେ ସ୍ଵାର୍ଥ ବିଷୟରେ ଜାଣିବା କଥା ନା ଆଉ। ଆଉ ତମର ସବୁ ଛୋଟ ଛୁଆଙ୍କର ସବୁ ଯତ୍ନ ନଉଥିବ ଏଇନା ଯଉ ପାଗ ବଦଳିଲାଣି ଏବେ ଖରା ଦିନ ଗଲା ବର୍ଷା ଦିନ ଆସିଲା ଏବେ ଖାଲି ଝାଡ଼ା, ବାନ୍ତି ଥଣ୍ଡା ଏରାସବୁ ହବ।
ଏଇ କାଦୁଅ ପାଣି ରେ ଟିକେ ପଚର ପଚର ହଉଛନ୍ତି ସ୍କୁଲ ବିସ୍କୁଲ ଗଲା ବେଳକୁ ଟିକେ ଏଇ ତିନ୍ତି ଯାଉଛନ୍ତି ଯେତେବେଳେ ଆସୁଛନ୍ତି ଏଇ ଥଣ୍ଡା ମଣ୍ଡା ହେଇ ଯାଉଛି ତାପରେ ଛୁଆଙ୍କର
ସେଇ ଛୁଆଙ୍କୁ ପା ସେଇ ଛୁଆଙ୍କ ପାଇଁ ବା ମାଆ ମାନ ହେଉଛି ବଡ଼ ଡକ୍ଟର ମାନେ ବୈଦ ଠାରୁ କଣ କମ୍ କି? ସବୁ ମା ମାନେ ହଉଛନ୍ତି ଗୋଟେ ଗୋଟେ ବୈଦ ଛୁଆଙ୍କ ପାଇଁ। ସେ ଛୁଆଙ୍କୁ ଭଲ ସୁଷମ ଖାଦ୍ୟ ଖୁଆଇବ ଛୁଆଙ୍କୁ କଅର ଯତ୍ନ ନେବ ଛୁଆଙ୍କୁ ପରିଷ୍କାର ରଖିବ ସେ ସବୁ ମାଆ ମାନଙ୍କ ଦାୟିତ୍ଵ। ତ ଆମେ ସବୁ ଯେତେ କାମ କରବି ତାକୁ କାମ କଲେ ବି ଛୁଆଙ୍କର ଆଗ ଯତ୍ନ ନେବ। ତାଙ୍କୁ ଠିକସେ ତାଙ୍କର ଆଗ ମାନେ ଯତ୍ନ ନେଇ ସାରିଲା ପରେ ଯାଇକି ଅନ୍ୟ କାମ କରିବ? ଆଉ ଘର କାମରେ ବ୍ୟସ୍ତ ଥିବ ଛୁଆ ଏଣେ ପଡିକିରି ଧୂଳି ମାଟି ହେବେଣି ଖଣ୍ଡିଆ ଖବା ଡା ସେଇଟା କଣ ଠିକ୍? ଆଗେ ଲକ୍ଷ୍ୟ କରିବ ଛୁଆ କଣ କରୁଛି ଛୁଆ ଚଗଲା ହଉଛି କି ଆଜି କଣ ଟେ ହେଇଯିବ? ଆଜି କୋଉଠି ପଡିଯିବେ ହାତ ଗୋଡ ମୋଡି ହେଇଯିବ ତ କଷ୍ଟ ହବ ନା ଛୁଆଙ୍କୁ। ଆଗେ ଛୁଆ ଯତ୍ନ ନବ ଛୁଆକୁ ଖାଇବାକୁ ପିଇବାକୁ ଦବ ଛୁଆଙ୍କୁ ଉଁ ସାବଧାନ ରଖିବ? ଆଉ ଯୋଉ
ଏଇ ଛୋଟ ଛୁଆଙ୍କ ପାଇଁ ତ ସବୁବେଳେ କରି, ଝଗଡା ହଁ ମୁଁ ମଟ୍ରିକ ପାସ କରିଛି ଦଶମ ପାସ କରିଛି।
ହଁ।
ହଁ। ଆଉ ତମେ କୋଉ ଯାଙ୍କେ ପଢିଛ?
ମୁଁ କଣ ପାଠ ପଢିଛି ମୁଁ ସେଇ କଣ ପ୍ଲସ ଟୁ କଲେଜ ଯାକେ ଯାଇ ଆଜି ଆଉ।
ହଁ।
ପାଠ ପଢିଲେ କଣ ହବ? ସେଇ ତ ଆଉ ସୁୁଲି ମୁଣ୍ଡରେ ରୋଷେଇ କରିବୁ ସମସ୍ତଙ୍କୁ ଖାଇବାକୁ ଦବୁ। ସମସ୍ତିଙ୍କର ଯତ୍ନ ନେବୁ ଏଇ କାମ ଆମର।
ଆଉ ଆପଣମାନେ ସବୁ ଖାଇସାରିଲେଣି ଘରେ ସବୁ।
ହଁ ଆମର ସମସ୍ତେ ଖାଇ ସାରିଲେଣି ଆମ ବୋଉ ଖାଇନାହାନ୍ତି। ଆଉ ସିଏ ଟିକେ ଲେଟରେ ଖାଆନ୍ତି।
କିଛି ନା
ହଁ ତାଙ୍କ ଦେହ ପାହା ଭଲ ଅଛି ସେଇ ତ ଏଇନା ସିଜିିନ କଣ ଚେଞ୍ଜ ହଉଛି? ଯାଇ ଟିକେ ଝାଡା ଫାଡା ହଉଛନ୍ତି ଆଉ।
ଓହୋ ଦେହ ଇଏ ହେଇଯାଇଛି ଆଉ ଓ ଆର ଏସ ଧ ପାଣି ପିଆଉ ନାହାନ୍ତି।
ହଁ ଗୋଟେ କଣ ପ୍ୟାକେଟ ଆଣିଛନ୍ତି ଏଇଆକୁ ଗୋଳେଇକି ପିଉଛନ୍ତି।
ସେଇଆକୁ ପିଏଇଲେ କାଳେ ଟିକେ କମିଯିବ ପେଟ ତ୍ ଥଣ୍ଡା ହେଇଯିବ ଇଏବେ ଯୋଉ ସଦ ଗରମ ଧରିଛି। ପେଟ ଗରମ ହେଇଯାଉଛି ମୁଣ୍ଡ ଥଣ୍ଡା ହେଇଯାଉଛି ଆମେ ବି ତବୁ ଇଏ ପାଣି ସବୁ ଥଣ୍ଡା ପାଣି ଗୁରା ପିଇ ଦଉଛେ ସେଗୁଡ଼ା ସବୁ ଆମ ଦେହ ଖରାପ କରିବନି ଅସୁସ୍ ତ ହେଇଯିବ ଦେହ ତେ ଦେହ ଆଗ ଯତ୍ନ ନବା କଥା ନା ଆଉ। ଖାଇବା ପିଇବା ଉପରେ ଯେତେ ଏଇନା ଧ୍ୟାନ ଦେବେ। ଆଡ଼ୁ ସାଡ଼ୁ ଖାଇଲେ ଦେହ ଖରାପ ହବ ବଳ ବୟସ ଗଲାଣି। ଏଇ ସବୁ ଉପରେ ଧ୍ୟାନ ଦବା କଥା ନା ଆଉ।
ହଁ ଏ ବୁଢୀ ମଣିଷ ହେଇଗଲେଣି ବି। ଆଉ ଯାହା ଖାଉଛନ୍ତି ହଜମ ହଉନାହିଁ। ଯାହା ଖାଇ ଦୋଉଛନ୍ତି କଣ କହୁଛନ୍ତି କଣ ଗୋଟେ ବାହାରିଛି ଏବେ ତାଙ୍କର ହାକୁଡ଼ି ଦୋଉଚି ହାକୁଡ଼ି ଖା ବନ୍ଦ ହୋଉନାଇଁ
ଆଙ୍କୁ ଅଜୁଆଣି ପାଣି କହୁନାହାନ୍ତି ପିଅନ୍ତୁ। ଅଜୁଆଣି ପାଣି ବତୁରେଇକି ତା ପାଣି ପିଉନାହାନ୍ତି। ସେ ଯେଉରାହା ହବନି।
ହୋଉ ଦେ ଖିଆ ସେଇଥିରୁ ନହେଲେ ଆଣିକି ପେଇବୁ। ସେଇରା କୋଉଠି ମିଳୁଚି?
ଅଜୁଆଣୀ ଦୋକାନ ଯୋଉ ଜରିିବୁ ଟି ଦୋକାନ ନହେଲେ ଯୋଉ ଏଠି ମିଳିବ
ଏ ଆମ ଗାଁ ବଜାର ଆଡ଼ ଦୋକାନରେ ମିଳିବ?
ହଁ ହଁ ମିଳିବ ନା ଆଉ।
ହଁ ଦେ
ଆପଣ ଜରିବୁଟି ଦୋ କାନର ସେଠି ସବୁ ଠାଁ ଠାଁ ମିଳୁଛି ଏଠି ପୂଜାରୀ ଦୋକାନରେ ବି ମିଳିବ। ପୂଜା ସାମଗ୍ରୀ ଜିନିଷ ଯୋଉଠି ସବୁ ମିଳୁଚି।
ସେ ତ ଯାହା ଖାଉଛନ୍ତି ତାଙ୍କର ଖାଲି ହାକୁଡ଼ି ହୋଉଚି ଆଉ।
ହଁ ସେଇଆ ସବୁ ତାଙ୍କର ବା ବ କଣ କୁହନି ବଳ ବୟସ ହେଇଗଲାଣି ଆଉ ହଜମ ପାଚ ଶକ୍ତି ଆଉ ନାହିଁ ହଜମ କରିପାରୁନି ସେଇଥିଲାଗି ତାଙ୍କର ସବୁ ଝାଡ଼ା ହୋଉଚି ନହଲେ ହ ଜମ ହୋଉନି ବାନ୍ତି ହେଇଯାଉଛି ଏଇ ସବୁ ହେଇଯିବ। ସେଇ ଲାଗି କହୁଛି ସେ ସବୁ ଆଣିକିରି ତାଙ୍କୁ ଦବ ଆଉ ଦେଲେ ସିନା ସେ ଖାଇକିରି ତାଙ୍କର ଅ ହଜମଟା ହେଲେ ଆଉ ଏତେ କଷ୍ଟ ହବନି। ତାଙ୍କର ଭଲ ଲାଗିବ ତାଙ୍କୁ ଆଉ।
ଦେଖିଆ ସେ ଅଜଣା ଯୁଣିଆ ଜମି। ପାଣି ଆଣିକି ଟିକେ ତାଙ୍କୁ ଦବୁ ପେଇବାକୁ ଆଉ।
ହଁ ସେଇ ସବୁ କଲେ ତାଙ୍କୁ ଟିକେ ଭଲ ଲା ଗିବ ଆଉ ତମେ ଏଁ ଘରେ ସମସ୍ତଙ୍କର ଏମିତି ଯତ୍ନ ନବ। ଆଉ ମାନେ ଖାସ୍ କରିକି ଛୁଆ ପିଲା ଘରେ ବୃଦ୍ଧ ଲୋକ ଅଛନ୍ତି ତାଙ୍କର ବି ସବୁ ଜ ସେବା କର ଆଉ ମୋ ସାଙ୍ଗେରେ କଥା ହେଇକିରି କେମିତି ଲାଗିଲା ଜଣେଇବେ ଆଉ ମୁଁ ବି କଥା ହେଇକି ମତେ ବୋହୁତ୍ ଭଲ ଲାଗିଲା କାରଣ ମୋ
ହଁ ମତେ ବି ଭଲ ନାଗିଲା ତମ ସାଙ୍ଗେରେ କଥା ହେଇକି।
ଛୁଆଙ୍କ ବିଷୟରେ ବି କିଛି କଥା ହେଲେ। ଘରେ ସବୁ ବୃଦ୍ଧ ଲୋକ ଅଛନ୍ତି ତାଙ୍କ ବିଷୟରେ ବି କଥା ହେଇକିରି ଭଲ ଲାଗିଲା। ଏମିତି ପରିବାରର ଯତ୍ନ ନିଅନ୍ତୁ ସମସ୍ତେ ସ୍ ଭଲରେ ରୁହ ଆଉଚି ଖା ରିହେଲାଣି ସମସ୍ତେ ଯାଅ ସୋ ଜଲଦି ଶୋଇପଡିଲେ ଭଲ। ତ ଆଉ ସମସ୍ତିଙ୍କୁ ମୋର ମୋ ତରଫରୁ ତମ ପରିବାର ପାଇଁ ଉଁ ଶୁଭରାତ୍ରି ଜୟ ଜଗନ୍ନାଥ ରଖୁଛି ନମସ୍କାର।
ଆଜ୍ଞା ପ୍ରଣାମ।